ଜଗନ୍ନାଥ ବନ୍ଧୁ କଣ କରୁଛନ୍ତି?
କଣ ଆଉ କହିବି ଆଜ୍ଞା ସାଙ୍ଗେ ସାଙ୍ଗେ ମନ ଦୁଃଖଟି ହୋଇଗଲା ମୁଁ କେତ ଚାଷ ନାହିଁ ଗୁଡିକ କାମ କରୁଥିଲି ତା ଅଧାରେରେ କିଛି ଯାତ୍ରୀଙ୍କ ସମସ୍ୟା ଯୋଗୁରୁ ବନ୍ଦ ହୋଇଗଲା।
ହଁ ଆଜ୍ଞା ଆଜ୍ଞା ମୋରବି ଆଜି ସେଇଆ ଅଛି କେତେ ପରିଶ୍ରମ କରୁଛି ମୁଁ। ଆମର ଟିକେ ସାରିବା ପାଇଁ ହେଲେ ଏଇ କିଛି ଛୁଟି ଯୋଗୁ ଭାରି ଅସୁବିଧା ହଉଛି କେତେ ଯେ କାମ ମୋର ବ୍ୟର୍ଥରେ ପଳଉଛି। ଏତେ ପରିଶ୍ରମ କରିକି ଲାଭ ଆଉ କଣ?
ସେଇଟାବି ସତକଥା ଆମେ ଆଉ କଣ? କରିପାରିବା ଏ କଥା ଶୁଣି ଶୁଣି ମୋ ମୁଣ୍ଡ ଟିକେ ବ୍ୟଥା ହେଲାଣି ଏତେ ସବୁ କାମ କରିବ ଘରର ତା ସାଙ୍ଗରେ ଏଇ କାମ ଯଦି ନହଉଛି ଆହୁରି ମୁଣ୍ଡ ବିନ୍ଧାବି ହଉଚି।
ଆଜ୍ଞା।
ଆଉ କୁହନ୍ତୁ କଣ କରୁଚନ୍ତି ଏବେ ଛାଡନ୍ତୁ ସେ ବିଷୟରେ ଭାବିବି ଲାଭନାହିଁ।
ହଁ ଏବେତ ଏଠି ବସିଛି ଆଉ କଣ କରିବି? ଦେହ ଭାରି କ୍ଳାନ୍ତ ଅନୁଭବ କରୁଛି ଡେଲି ଦିନସାରା କାମ କରି କରିକା।
ହଁ କ୍ଲାନ୍ତତ ଅନୁଭବ ହବ ଆଉ ଆପଣଙ୍କ ପାଟିଟି ଟିକେ ଟିକେ ବିନ୍ଧା ହଉନାହିଁ।
ହଁ ପାଟିତ ବିନ୍ଧା ହଉଛି।
ମୁଁ ଆଜି ଜଳୀୟ ଅଂଶ ଟିକେ କମିଯାଇଛି ଯେହେତୁ ମୁଁ ପାଣି ଆଜି ପିଇବା ଟିକେ କମ କରିଦେଇଚିତ ମୁଁ କାଲି ବିଶ୍ରାମ କରୁଥିଲି ତ ସେଥିପାଇଁ ମୋ ପାଟିରେ ଟିକେ ବିନ୍ଧା ହଉଛି ଆଉ ମୁଁ କଥାହିଁ କହିପାରୁନାହିଁ।
ଆଜ୍ଞା ଆଜ୍ଞା ନାଇଁ ନାଇଁ ଆପଣ ପାଣି ସ ଯଦି ଆବଶ୍ୟକତା ପରିଣାମ ପରିମାଣ ପିଅନ୍ତୁ। ଯେହେତୁ ଆପଣ ଡେଲି କାମ କରୁଛନ୍ତି।
ହଁ ହଁ ଆଉ ଆପଣ କଣ ଖାଇଚନ୍ତି ଆଉ ଆପଣଙ୍କ ଘର ଲୋକ ମତେ ଲାଗୁଛି ଆପଣଙ୍କ ଘରେ ବୋଧେ ଅଛନ୍ତି ବର୍ଷା ପାଇଁ ମଧ୍ୟ ସେ ବିଶ୍ରାମ ବୋଧଏ କରୁଛନ୍ତି।
ଆଜ୍ଞା ଆଜ୍ଞା ବର୍ଷାତ ଆଜି କଣ ଛାଡୁ ନାହାନ୍ତି ଏବେ କଣ ଟିକେ ବର୍ଷା ଛାଡି ଯାଇଛି ନହେଲେ ବାହାରିିବାପେ ବହୁତ ଜୋରରେ ବର୍ଷା ହଉଛି ଏପଟେ
ହଁ ହଁ ବର୍ଷାକୁ ଆଉ କଣ କହିପାରିବା ଯୋଉଁ ସମୟରେ ହେବ କାମ ଠିକ ଲାଗିରହିବ ସେହି ସମୟରେ ବର୍ଷାଟି ଠିକ ଗାଳିଦବ।
ଆଜ୍ଞା ଆଜ୍ଞା ଏବେଯେ ବର୍ଷ ଛାଡି ଯାଇଛି। ଭାବୁଚି ଟିକେ ମନ୍ଦିର ଯାଇକି ଦର୍ଶନ କରିଦେଇକି ଆସିବି ଠାକୁରଙ୍କୁ।
ହଁ ହଁ ଆପଣ ଯାଆନ୍ତୁ ଦର୍ଶନ କରିକି ଆସନ୍ତୁ ମୁଁତ ଏଇଠାରେ ବସି ଛି ମୁଁ ଆଉ କଣ କରିବି ମୁଁ ଆମ ଗ୍ରାମମନ୍ଦିର ଆମ ଗ୍ରାମ ଦେବତୀଙ୍କ ପାଖକୁ ଯାଇକି ଆସିବି।
ଆଜ୍ଞା ଆଜ୍ଞା ଯେହେତୁ ଅଭ୍ୟାସ ହେଇଗଲାଣି ଯିବାକୁଗ ନିତ୍ୟଦିନ ମନ୍ଦିର। ତ ଆଉ ନଗଲେ ଗୋଟେ ଦିନ ଭାରି ମନ ମନ ବିଚଳିତ ହେଇଯାଉଛି।
ହଁ ହଁ ଏଇସବୁ ଅଭ୍ୟାସ କରିବାଟିବି ଭଲ ଧାର୍ମିକ କାର୍ଯ୍ୟରେ ହାତ ବଢେଇଲେବି ଭଲ ସବୁକାମ। ସେଇଯିବ ଠିକ୍ ଠିକ୍।
ଆଜ୍ଞା।
ଆଉ କୁହନ୍ତୁ ଆପଣଙ୍କର ଯୋଉ ଉ ରହୁଚନ୍ତି ଏବେ ବର୍ତ୍ତମାନ ଆଉ ସେଠି ସବୁ ଆପଣଙ୍କ କାମର ସରିଗଲା ମାନେ ଜିନିଷ ପ ପତ୍ର ନେବା ଆଣିବାରେ ସବୁ କିିଛି ଭଲ ହୋଇଗଲା?
ଆଜ୍ଞା ଆଜ୍ଞା ହଁ ଏଠି ତସବୁ ହେଲା ବାକି ଆମେ ଆଉ ଆପଣ ଆଉ ଗୋଟେ କଥା କହୁଚିକି ମୋରେ ଆଉ ଥରେବି ଏଠୁ ଘରଠୁ ଛଡ଼ା ହବାର ଅଛି କିଛି କିଛି ବ୍ୟକ୍ତିଗତ ରହିଯାଉଛି ବୋଲି ଆମକୁ ପୁଣି ଏଠୁ ଘାର ଛାଡ଼ିବାକୁ ପଡ଼ିବ ସେଥିପାଇଁ ଆମ ଘର ପରିବାର ସଦସ୍ୟ ସେ ଟିକେ ବହୁତ୍ ଟେନସନରେ ଅଛନ୍ତି। ତ ଆମେ ଏବେ ଘର ଖୋଜା ଚାଲିଚି ଆଉ କେଉଁଠି ଆଉଥରେ ସିଫ୍ଟ ହବା ପାଇଁ।
ହଁ ହଁ ଆପଣ ଦେଖନ୍ତୁ ଯଦି କିଛିବି ସମସ୍ୟା ରହୁଚି ସେବ୍ୟକ୍ତିଗତ ହଉ କିଜାଗା ଦୃଷ୍ଟିରୁ ହଉ ଆପଣ ନିଶ୍ଚିନ୍ତ ଭାବେ ଯାଆନ୍ତୁ ଅନ୍ୟ ଜାଗା ଦେଖନ୍ତୁ କଣ ଅଛି ପଇସା ଦେବେ ଜାଗା ନହେଲେ ଅନ୍ୟ କୌଣସି ଜାଗାରେ ରହିବେ ସେ ଏଥିରେ କିଛି ନାହିଁ କିନ୍ତୁ ପାଖ ଆଖ ଦେଖନ୍ତୁ ଯେମିତି ଆପଣଙ୍କୁ ସୁବିଧା ହେବ।
ଆଜ୍ଞା ଆଜ୍ଞା ସେଇଟ ତବାସବି ହଉଚି ଯିବା ଆସିବାରେ କେମିତି ଟିକେ ଭଲ ହବ ବୋଲି ସେଗୋଟେ ଅଚିନ୍ତା ତସେଥିପାଇଁ ଆମ ଘର ଖୋଜା ଚାଲିଚି ଆଉ ଆଜ୍ଞା।
ଠିକ୍ ଅଛି ଠିକ୍ ଅଛି ଆପଣଙ୍କ ପାଖରେ ବୋଧୋହୁଏ ଆପଣଙ୍କ ଭାଇ ଅଛି ମତେ ଲାଗୁଚି?
ଆଜ୍ଞା କଣ କରିବା। ସିଏ ଗୋଟିଏ ବାଧା ଅଛି ଖାଲି ସବୁ କଥାରେ ବାଧତ୍ୟ ସୃଷ୍ଟି କରୁଛି। କଣ କହିବା ଛୋଟ ପିଲା ବାୟା ମନ କଣ କରିହବ।
ହଁ ହଁ ଆଉ କଣବା କରିପାରିବା ତାଙ୍କୁ ଆଉ କଣ ସମ୍ଭାଳିକି ରଖି ହବ ସେମାନେତ ଖାଲି ଏପଟ ସେପଟ ଏପ ଏପଟ ସେପଟ ହେବେ।
ଆଜ୍ଞା। ଆଉ କଣ କୁହନ୍ତୁ? ଆପଣତ ମତେ କିଛି ହୁଁ କୁହନ୍ତୁ।
ମୁଁ କହୁଥିଲିକି ଆପଣ କଣ ଏକ ନୂଆ ଯାନ କିଣିଚନ୍ତି ଆଉ ଆପଣଙ୍କୁ ଟିକେ ଚଳେଇବାରେ ଅସୁବିଧା ହେଉଚି ବୋଲି ଆପଣ ଏବେ ସେନୂଆ ଯାନଟିକୁ ଶିଖୁଛନ୍ତି ମୁଁ କଣ ଶୁଣିବାକୁ ପାଇଲି?
ହଁ ନୂଆ ଜାନଟିତ ଏବେ ଶିଖୁଚି ଜଣେ ବନ୍ଧୁ ମତେ ଏବେ ଶିଖଉଚନ୍ତି ବାଇକ୍ ଟି। ତ ଟିକେ ସେଇ ଅସୁବିଧା ହଉଚି ଗିୟର ଠିକରେ ଟିକେ ନଜର ରଖିବା ପାଇଁ ଆଉ।
ହଁ ହଁ ମତେ ଲାଗୁଚି ଗାଡ଼ି କିଛି ସମୟ ଗଡିଲା ପରେ ବୋଧହୁଏ ବନ୍ଦ ହେଇଯାଉଚି ଆପେ ଆପେ।
ଆଜ୍ଞା ଆଜ୍ଞା ସେମିତି ଟିକେ ଅସୁବିଧା ହେଉଚି ଆଉ।
ହଁ ହଁ ନିଶ୍ଚିନ୍ତ ଆପଣ ସେଥିପତି ଧ୍ୟାନ ଦିଅନ୍ତୁ ଆପଣ ବହୁତ୍ ଜଲ୍ଦି ସିଖିଯିବେ ବା ଆପଣ ମତେ କଣ ଟିକେ କହୁଥିଲେ ଯେହେତୁ ମୁଁ କହିଲି ଆପଣ ମୋତେ କିଛି କହିଲେ ନାହିଁ।
ମୁଁ କଣ ଗୋଟେ କହୁଥିଲିବି ଭୁଲିଗଲି। ହଉ ଛାଡ଼ନ୍ତୁ ମନେ ପଡ଼ିଲେ କହିବି ଆଉ।
ଆପଣଙ୍କତ ଭୁଲା ଦୋଷ ଟିକେ ମନେ ରଖନ୍ତୁ ଆପଣଙ୍କତ ସ୍ମରଣ ଦୃଷ୍ଟି ଟିକେ ରହୁ ଯଉ ଛାଡ଼ନ୍ତୁ ଏଇ ଏମିତିତ ହୁଏ ଯଦି କାମ ଚିନ୍ତାରେ ରୁହନ୍ତି ତଏମିତି ସବୁ ହବ। ତା ପାଇଁ ନିଦ୍ରା ଦରକାର୍ ଆପଣ ସଠିକ୍ ନିଦ୍ରା ନିଅନ୍ତୁ ସବୁ କିଛି ଠିକ୍ ହୋଇଯିବ।
ଆଜ୍ଞା ଆଜ୍ଞା ନିଶ୍ଚୟ ହଁ ହଁ ମନେ ପଇଲା ଆପଣତ ମତେ ମତେ କିଛି ପଠେଇଲେନି ଛବି ଚିତ୍ର କିଛି ପଠେଇଲେନି ଆପଣଙ୍କ ଗ୍ରାମର?
ହଁ ହଁ ମୁଁ ପଠେଇ ଦିଅନ୍ତିଯେ କିନ୍ତୁ ମୁଁ ଭୁଲି ଯାଇଥିଲି ଯେହେତୁ ମୁଁ ବିଶ୍ରାମ କରିଦେଇଥିଲି ଆଉ ପଠେ ବର୍ତ୍ତମାନତ ସନ୍ଧ୍ୟା ହୋଇଗଲାଣି ଆଁ କଣ ପଠେଇିବି ଯଦି ଦିନ ସମୟ ଥିବ ତ ମୁଁ ଆପଣଙ୍କୁ ନିଶ୍ଚୟ ପଠେଇବି ଆମ କାମ ସରିଲା ପରେ କିନ୍ତୁ ଆପଣ ତାଙ୍କୁ କହିଥିଲି। ସାଙ୍ଗେ ସାଙ୍ଗେ ମୁଁ ବିଶ୍ରାମ ନେଇଗଲି ମୋବାଇଲଟି ଚାର୍ଜରେ ବସାଇଦିଏ ମୁଁ ଆଉ କଣ କରିବି।
ଆଜ୍ଞା ଆଜ୍ଞା ହଉ ଚଳିବ କିଛି ନାହିଁ ଆଉ ପଠେଇବେ ଆଉ କେବେ ଆଉ।
ଆଉ କେବେ ନାହିଁ ଆପଣ ଅପେକ୍ଷା କରନ୍ତୁ କାଲି ଭିତରେ ଅପେକ୍ଷା କରୁନ୍ତୁ ମୁଁ ଯେତେବେଳେ ସ ସକାଳକୁ ମୋର ଦୈନନ୍ଦିନ କାର୍ଯ୍ୟ କରିବାକୁ ବାହାରିବି ଆପଣଙ୍କୁ ସେଇ ସମୟରେ। ପଠେଇଦେବି ଆଉ ଆମର ତ ଏଇଠି ପିଜୁଳି ଗଛ ଅଛି ବସିକି ପିଜୁଳି ଖାଉଛି ମୁଁ ଆରାମସେ।
ଆଚ୍ଛା ସେ ଆପଣ ଗ୍ରାମରେ ଅଛନ୍ତି ବିଭିନ୍ନ ଫଳ ଖାଉଥିବେ। ଆମେ ଏଠି ତ ଖାଇବାକୁ ପାଉନୁ ଯେହେତୁ ଏଠି ଦର ଯୋଉ ଭଳି କିଣିବାକୁ ଆଉ କଣ କରିବା।
ହଁ ହଁ ଏଇଠାରେ ଗଛରେ ଲାଗିଛି ତ ଭଲ ସୁଆଦ ଲାଗୁଛି ମୁଁ ଏଇ ଏଇଠୁ ତୋଳିକି ନେଇ ଖାଉଛି ମୋ ଘର ଲୋକ ମଧ୍ୟ ଖାଉଛନ୍ତି ଖୁବ ମିଠା ଅଛି ପିଜୁଳି।
ଆଜ୍ଞା ଆଜ୍ଞା ନିଶ୍ଚୟ ତ ବହୁତ୍ ସ୍ଵାଦିଷ୍ଟ ଖାଦ୍ୟ ଭଲ ଆଉ।
ହଁ ହଁ ଆଉ ପଇଡ଼ ବି ପଢିଚି ମୁଁ ଭାବୁଛି ଆପଣଙ୍କ ପାଇଁ ଦୁଇ ତିନୋଟି ପଇଡ଼ ନେଇଯିବି ଆପଣ ତ ପଇଡ଼ ଖାଇବାକୁ ଭଲ ପାଆନ୍ତି ଯେହେତୁ ଆପଣ ବ୍ୟାୟାମ କରୁଛନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚୟ ବହୁତ ଭଲ ହବ ଯଦି ଆପଣ ମୋପାଇଁ ଆସିବେ।
ଆଉ ଦେଖୁନାହାଁନ୍ତି ଏଠାରେ କେମିତି ଘଡ଼ଘଡ଼ି ବିଜୁଳି ମାରିଲାଣି।
ଆଚ୍ଛା ସେପଟେ ମାରୁଛି ଏପଟେ ତ ସବୁ ଏବେ ଶାନ୍ତ ଅଛି ଆଜି ବର୍ଷା ବି ଛାଡିଗଲାଣି। ଏବେ ତ କହିବାକୁ ଗଲେ ପୁରା ଶାନ୍ତ ଅଛି।
କଣ କହିବି ଆଉ। ଆପଣଙ୍କ ସେପଟେ ଯେତେବେଳେ ହଉଛି ଆମର ଏପଟେ ହଉନାହିଁ ଆମର ଏପଟେ ହେଲେ ଆପଣ ସେପଟେ ହଉନାହିଁ।
ହଁ ଏମିତି ହଉଛି ଆଉ କଣ କରିବା। ଲୁଚକାଳୀ ଖେଳୁଛି ବର୍ଷା ଆମ ସହିତ ଆଉ।
ହଁ ହଁ ବର୍ଷା ଦିନ ତ ଆଉ ଏବେ ଚଳିବ। କିନ୍ତୁ ଯେତେବେଳେ ପୂଜା ସମୟରେ ଏବେ ଟିକେ ଛାଡି ଦିଅ ଯେତେବେଳେ ପୂଜା ସମୟ ଆସିବ। ଆଗକୁ ଯେହେତୁ ଗଣେଶ ପୂଜା ଆସୁଛି ଆଉ ଦଶହରା ଆଉଛି ସେଇ ସମୟରେ ବ ବର୍ଷା ହଉ ଭାରି ମଜା ଲାଗିବ ଭଗବାନଙ୍କ ସହିତ ଓଦା ହବାକୁ।
ଆଜ୍ଞା ଆଜ୍ଞା ନିଶ୍ଚୟ ଠିକ କଥାଟି କହିଲେ।
ଆଉ ଆପଣ ତ ଜାଣିଛନ୍ତି ଆମ ଗଣେଶ ପୂଜାଟି ହବ। ତ ଆମ କମିଟି ତରଫରୁ ଆପଣ ବି ଆସିବେ ଦେଖିକି ଯିବେ କଣ କହୁଛନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ। ତ ଗଣେଶ ପୂଜା ପାଇଁ ତ ବହୁତ ଉତ୍ସୁକ ଅଛି। ଠାକୁରଙ୍କ ଦର୍ଶନ କରିବି ଆଉ ସେଦିନ ଖୁବ ବୁଲିବି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ତ ଦେଖୁଥିବେ ଆମେ କିଛି ଚାରି ପାଞ୍ଚ ଜଣ ବିଦ୍ୟାଳୟ। ସମୟରୁ ହିଁ ଆରମ୍ଭ କରିଦେଇଥିଲୁ ଆପଣଙ୍କର ମନେ ଥିବ ଆମେ କଥା ହେଉଥିଲୁ ଶ୍ରେଣୀ ଗୃହରେ।
ଆଜ୍ଞା ଆଜ୍ଞା।
ତ ଆମର ଏଇ ବର୍ଷ ପାଞ୍ଚ ବର୍ଷ ହେଇଯାଉଛି ତ ଆମେ ଏଥର ଭଲ ଭାବରେ ସବୁ ଯୋଜନା କରିଦଉଛୁ। କେମିତି କଣ ସବୁ ହବ ତ ଖାଲି ହବା ବାକି ବାକି ଅଛି ଆମେ ସବୁ ଜିନିଷ ପତ୍ର ସବୁ ଏବେ ଚାଲିଛି ପ୍ରସ୍ତୁତ ଆଉ
ଆଜ୍ଞା ଆଜ୍ଞା ବହୁତ ବଢିଆ କଥା ତ ଆପଣ ଯଦି କିଛି ଅ ଅର୍ଥ ଦାନ କରିବାକୁ କହିବେ ତ ସେଥିପାଇଁ ବି ମୁଁ ବି ପ୍ରସ୍ତୁତ ଅଛି ଅର୍ଥ ପାଇଁ।
ସେ ଛାଡନ୍ତୁ ଆପଣ ଯେତିକି ମାନେ ଆପଣ ଆସିବେ ଭୋଗ ଖାଇବେ ଯେତିକି ଦାନ କରିବେ। ସେଥିରେ କଣ ଅଛି ଆମେ ଯେ ଆପଣ ତ ଜାଣିଥିବେ ଏଇଥିରୁ ଯେ ଏତିକି ମିଳୁଛି ମୁଁ ସେଇ ସବୁ ଯେତିକି ମିଳିବ ତ ମୁଁ ଚାନ୍ଦାରେ ହିଁ ଦେଇଦେବି ଆଉ କଣ କରିବି।
ଆଜ୍ଞା।
ଆଉ ନଦେଲେ କଣ ହବ କାମ ଏଥର ଟିକେ ବଡ ମୂର୍ତ୍ତି ଆଉଛି। ତ ଆମେ ଭାବୁଛୁ ଏଥର ବାର ଫୁଟର ମୂର୍ତ୍ତି ଆଣିବୁ ବୋଲି।
ଆଜ୍ଞା ତ ବେଶ ବଢିଆ କଥା ଆଉ କଣ।
ଆପଣ ତ ଜାଣିଥିବେ ବାର ଫୁଟ କେତେ ହୁଏ ଆମ ଆମେ ତ ଆଜି ଆମ ଉଚ୍ଚତା ଯେହେତୁ କମି ଯାଇଛି ତ ଆମେ ତ ଛଅ ଫୁଟର ବି ହୋଇପାରିଲେ ନାହିଁ।
ଆଜ୍ଞା ସେଇ ତ କଣ କରିବା ଆଉ।
ଏଇତ ଦୁଃଖ ଆପଣ ଯେତେବେଳେ ଯିବେ ଆପଣଙ୍କ ବନ୍ଧୁଙ୍କ ସହିତ ଆମେ ପୂଜା ସ୍ଥଳକୁ ଆସିବେ ଦେଖିଦେଇ ଯିବେ।
ଆଜ୍ଞା ଆଜ୍ଞା ନିଶ୍ଚୟ ମୁଁ ତ ଯେମିତି ହେଲେ ଯିବି।
ଆଉ ଆପଣଙ୍କର ବନ୍ଧୁ ଗୁଡିକ ଏବେ ସବୁ କେମିତି ଅଛନ୍ତି ଆଉ ଆପଣଙ୍କର ସବୁ ମହିଳା ବନ୍ଧୁ ଗୁଡ଼ିକ ବି ମୋତେ ଲାଗୁଛି ଭଲଥିବେ।
ନା ମହିଳା ବନ୍ଧୁ ତ କହିବାକୁ ଗଲା ମୋର ଆଦୌ କେହି ନାହାନ୍ତି। ହଁ ଯାହା ପୁରୁଷ ବନ୍ଧୁ ସବୁ ଅଛନ୍ତି ହଁ ସବୁ ବେଶ ଭଲ ଅଛନ୍ତି ଏବେ। ବାପା ଖାଇବି ବାପା।
ହଁ ହଁ ମତେ ଶୁଣିକି ଭାରି ଦୁଃଖ ଲାଗିଲା ଆଉ ଆପଣଙ୍କ ପାଖରେ ବୋଧ ହୁଏ ଆପଣଙ୍କ ବାପା ଅଛନ୍ତି।
ନାଇଁ ଏଇ ସାନ ଭାଇଟିଁ ଅଛି ଯିଏ ବାଧା ସୃଷ୍ଟି କରୁଛନ୍ତି ଖାଲି। ଅତି ଦୃଷ୍ଟ ପିଲା ଟିଏ କଣ କରିବା।
ହଁ ହଁ ସେ ସାନ ଭାଇକୁ ବା ଆପଣ କଣ କହିବେ ସେ ତ ମତେ ଲାଗିଲା ଆପଣଙ୍କ ବାପା ଅଛନ୍ତି ବୋଲି ସେ କାରଣ କହିଲେ ନା ବାପା ଡାକନ୍ତୁ ତ ମତେ ଲାଗିଲା କାଳେ ଆପଣଙ୍କ ବା ପା ଥିବେ।
ଆଜ୍ଞା ଆଜ୍ଞା।
ହଉ ହଉ ମୁଁ ବର୍ତ୍ତମାନ ରହୁଛି।
ଆଜ୍ଞା ଆଜ୍ଞା ସକାଳ ତ ଓଡିଶାନ୍ତି ଘଟିଲାଣି ତମେ ଆଗାମୀ କଲରେ କଥା ହବା ଆଉ ଠିକ ଅଛି।
ଠିକ୍ ଅଛି ଠିକ୍ ଅଛି ମୁଁ ଆପଣଙ୍କୁ ମେସେଜ୍ ଜଣାଇ ଦେଉଛି ଆପଣଙ୍କୁ ପଠାଇ ଦେଉଛି ଠିକ୍ ଅଛି ବ ବର୍ତ୍ତମାନ ମୁଁ ରହୁଛି ଧନ୍ୟବାଦ ଶୁଭ ସନ୍ଧ୍ୟା।
ଠିକ୍ ଅଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।